ହ ହଁ କଣ କରୁଛନ୍ତି?
ଏଇ ଝିଅ ହୋମ ୱାର୍କ କରୁଛି ତାର ମୋବାଇଲରେ ବି ଟିକେ ଆସୁଛି ଭାରି ପାଠ ସ୍କୁଲ୍ ର ଆଉ ସେ ମୋ ପାଇଁ ଏଇଥିପାଇଁ ଟିକେ ଟିକେ ଏ ସେ ଦେଖି ଦଉଛି ମୋବାଇଲୁ ଟିକେ ଥ ଥରେ ଆଉ ମୁଁ ଯେତେବେଳେ ସେ ତାକୁ ମାନେ ମୋବାଇଲ କି ରେଷ୍ଟ ଦେଇ ଦଉଛି ସେତ ସେ ମୋବାଇଲୁ ଟିକେ ଦେଖି ଦେଉଛି ତାପ ତା ବୁକ୍ ଟା ଚେକ୍ କରିଦଉଛି।
ଆଉ।
ଆଉ କଣ କରୁଥିଲେ?
ଏଇ ବସିଛୁ ଆଉ କଣ କରିବୁ।
ହଁ ଲାଇନ୍ ନାଇଁ ନା ଲାଇନ୍ ଅଛି?
ହଁ ଲାଇନ ଅଛି।
ଓହୋ।
ଆଉ
ଆଉ ରୋଷେଇ ନାଇଁ ନାଇଁ ଆମର ରୋଷେଇ ଷ୍ଟାର୍ଟ ହେଇନ ଆମର ଖାଲି ଡାଲମା କରିକି ଥୁଆ ହେଇଛି ଅଟା ଚକଡା ହେଇଛି ନାଇନ ଥାର୍ଟିରେ କରେ ନା ଛୁଆ ମାନଙ୍କ ପାଇଁ ନାଇନ ଥାର୍ଟି ପୂର୍ବରୁ କରିଦେଇ ସେ ଖାଇ ଦିଅନ୍ତି। କିନ୍ତୁ ଆମେ ବଡ ଲୋକଙ୍କ ପାଇଁ ନଅଟା ତିରିଶ ପରେ କରେ। ରୋଷେଇ କରେ ମାନେ ରୁଟି କରେ ରୁଟି ବନାଏ ତ ସମସ୍ତେ ଖାଆନ୍ତି ଆଉ। ଆଉ ରୋଷେଇ?
ହଁ ମୋର ରୋଷେଇ ସାରିଲାଣି ଖାଇ ସାରିଲାଣି।
ଓ ଖାଇ ବିି ସାରିଲେଣି ଜଲଦି ଖାଇଲେ ପ୍ରକୃତରେ ଭଲ। ଖାଇ ବର୍ଷା ଦିନ ଖାଇଦେଲେ କାମ ଶେଷ ତାପରେ ପଢ। କି ଯାହା କର
ଆଉ
ପାଟି ସବୁ ହୋ ହାଲା ଶୁଭୁଛି କଣ?
ହଁ ବା ସେ ଚଗଲା ମୋ ପୁଅ ତ ଆଉ। ଯାଉନୁ ଦେଇ ଦେଇକି ଆସିବୁ କୋଉଟା କହିଦେଇକି ଆସିବୁ ଯା। ଆଉ ଛୁଆ ପୁ ଝିଅ ହେନା ପଢୁଛି ତାନେ।
ହଁ ଝିଅ ତାର କରୁଛି ମ୍ୟାଥ କରୁଛି। ସ୍କୁଲ ର ହୋମୱାର୍କ୍ ଥିଲା ଆଉ ପୁଅ ତାର ହିନ୍ଦୀ ଲେଖୁ ଲେଖୁଛି ସେ ଆଉ ଗୋଟେ ରୁମ ରେ ଲେଖୁଛି ମୋ ଝିଅ ପାଖରେ ବସିଛି ଆଉ ଗୋଟେ ରୁମ୍ ରେ ସିଏ ଏକାଠି ଲେଖିମ କଣ ଏ ଏକାଠି ବସିଲ ଯେଉମାନେ ଲେଖୁନାହାନ୍ତି ତା କହୁ ସେ ତା କୁହଉ ସେ ତା କୁହେଉଛି
ହଁ ସେଇଆ ତ ମୋ ଝିଅ ତାର ଶୋଇ ପରିଲାଣି ସାର ରାତି ଚାରିଟା ବେଳେ ଉଠୁ କହିଲା ଚାରିଟା ରାତିରେ ମତେ ଉ ଉଠେଇ ଦେବ ତ ମୁଁ ଲେଖିମି ପାଠ। ଆଉ ଇଏ ତାର ଦେଖ ଝିଅ ଟା ଫାଇଭ କ୍ଲାସ ପଢୁଛି।
ହ ଝିଅ ଫାଇଭ୍ କ୍ଲାସ୍ ଆମର ପୁଅ ଫାଇଭ୍ କ୍ଲାସ୍ ପଡ଼ୁଛି।
ହଁ ଆଉ ମୋର ପୁଅ ଟା ହେଲା ୱାନ କ୍ଲାସ ସେ ଯୋଉ ସେ ଆଉ ଉପର ଘର ଯେ ଦେଇ ଯେ ସେ ଆସିକି ପଚାରୁଥିଲେ କଣ ହୋମୱାର୍କ ଦେଇଛନ୍ତି ସେ ସେ ଆକୁ ତାକୁ ଯାଇଥିଲା କହିବା ପାଇଁ।
ଓହୋ
ହଁ
ଉ ତାହେଲେ ଖାଇବା ପିଇବା ସରିଗଲାଣି ଆଉ।
ତାଙ୍କ ଝିଅ ର ବି ୱାନ୍ କ୍ଲାସ ୟାର ୱାନ କ୍ଲାସ ତ
ଆଉ ତାହେଲେ ପିଲାଙ୍କ ତାହେଲେ ଭଲ ଏକାଠି ବସି ପଡିବେ ଭଲ ପିଲା ଏମତି। ଏମିତି ଗୋଟିଏ କ୍ଲାସ ର ହେଲେ ତାଙ୍କୁ ସୁବିଧା କମ୍ପିଟିସନ ମାଇଣ୍ଡ ଆସିବ।
ହଁ ହଁ
ଆଉ ରୋଷେଇ କଣ ବନେଇଛନ୍ତି ଆଜି?
ଆଉ ଚିକେନ୍ ହେଇଥିଲା ଆଉ,
ଓହୋ ଚିକେନ୍ ହେଇଥିଲା ନାଇଁ କି ଆଉ ବର୍ଷ ଚାଲିଛି, ସିନା ନାଇଁ?
ହୁଁ ଏଇନା ଟିକେ-ଟିକେ ଏ ଅଳ୍ପ-ଅଳ୍ପ ବର୍ଷା ହଉଛି,
ହଁ ବର୍ଷା ଆଜି ତ ଦିନ ଯାକ ଝିଝିବିଝିବିଝିବି,
ନା-ନା ଦିନରେ ଆଇଁ ସ ସକାଳେ ହେଇଥିଲା ଟିକେ ବର୍ଷା ଝିପ୍ ଝିପ୍ ପି ପୁଣି ଛାଡି ଯାଇଥିଲା ଆଉ ଏଇନା ଟିକେ-ଟିକେ ହଉଛି ଆଉ,
ଆଉ ମୁ ଦି ପରେ ଟିକେ ଝିପ୍ ଝିପ୍ ହେଇଥିଲା ମୁଁ ସନ୍ଧ୍ୟା ଦେଲେ ଆସିକି ମୁଁ ଟିକେ କଁ ଲୁଗା, କପଟା ଦିଟା ଥିଲା ଯେ ବାହାରେ ଟିକେ ଶୁଖି ଥିଲୁ ଗଲୁ ପା ମାନେ ପାଣି, ନିିକଡି ଗଲା ପୁରାଣ ବି ଭାରି, ତାପରେ ଦେଖିଲା ଆସିକି ଟୋପା ପଡ଼ୁଥିଲା ଗୋଟେ-ଗୋଟେ ଟୋପା ପଡ଼ିଲା ସନ୍ଧ୍ୟା ହେଲା ବସିକି,
ହଁ-ହଁ ଆଜି ଗାଧୁଆରେ, ଟିକେ-ଟିକେ ବି ବର୍ଷା ଝିପ୍ ଝିପ୍ ହେଇଥିଲା ମୁଁ ପଦାରେ ଲୁଗାପଟା ଶୁଖାଇ ଦେଇଥିଲି ଖରା ହେଇଥିଲା ବୋଲି ମୁଁ ଆସି ଶୋଇ ପଡ଼, ଥିଲେ ଆ, ଆଉ ଗଲାବେଳକୁ ଉଠିକି ସେ ସାଢେ଼ ତିନିଟା ବେଳେ ଉଠିକି ଯାଇି ଦେଖ୍ ଥିଲା ଲୁଗା ସବୁ ଓଦା ଯୋଉ ଓଦା ସେଇ ଓଦା ମୁ କଁ ଖରା ହେଇଥିଲା ସୁଖେଇ ଥିଲି ସେଇ ଆଉ ବର୍ଷ୍
ବର୍ଷା ହେଇଯାଇଛି ଆଉ ହଁ ଏଇ ତ ସିଜିନ୍ ଟା ଏମିତ୍ ତି ଆଉ ବର୍ଷା ହେବ ଖରା ଟିକେ ଦେଖିବ ବର୍ଷା ହେବ, ତାକୁ ଏଇ ସମୟରେ ତ ଦୌଡ଼ି-ଦୌଡ଼ି ମତେ ଭାରି ବିରକ୍ତିଆ ଲାଗେ ସେଇଥି ପାଇଁ ଘର ଭିତ୍ ରେ ଟାଣି ଦେଇଛି ଦି ତିନିଟା ଆଉ ଯୋଉ ଏଇଟା ଟସର ସୂତା ହାଁ, ଟଡାଣି ଦେଇଛି ତାକୁ କପଡା ଯେତେବେଳେ ପାଣି ଟିକେ ଛାଡିଗଲା ପରେ ଆଣିବା ପକେଇ ଦଉଛି କିଏ ଏ ତୋର, ରୋଷେଇ କର ପୁଣି ଦି ମହଲା ଉପରକୁ ଦୌଡ଼, ମୁଁ ଏଇଥିପାଇଁ କହିଲି ନାଇଁ ଦୈଡ଼ି ଲେ ଯୋଉ ଘରା କଣ ହେଇଯାଉଛି ଏତେ ଦୈଡି଼ ହେବ ନାହିଁ,
ହଁ ଆଉ ଆମ ଯୋଉ ଟସର ସୂତା କଣ ତମ ସେପଟେ ମିଳେ ବୋଧେ,
ମାନେ ଯଟାକ ମାହାନା ଟସର ନୁହଁଟା ପ୍ଲାଷ୍ଟିକ ସୂତା, ଠିକି ଏ ସେଇ ଗୁଡ଼ାକ ଆ ତମର ଇଆଡ଼େ, କଣ ମନ୍ଦିର ପାଖରେ ସବୁ ଭଲ-ଭଲ?
ଆମର ଏପଟେ ତାରିଣୀ ମନ୍ଦିର,
ତାରିଣୀ ମନ୍ଦିର,
ହଁ,
ଓହୋ ଢେଙ୍କାନାଳର କେଉଁଠିକି?
ନା ଆମର କେଉଁ ଝରତାରିଣୀ ମନ୍ଦିର,
ହଁ ସେଇପାଇଁ ପଚାରିଲି ତମେ ମାନେ ଓହୋ କେଉଁଝର ଆପଣ କେଉଁଝର?
ହୁଁ,
ଓ ହଁ ତାରିଣୀ ମାଆଙ୍କ ପୀଠ ହଁ-ହଁ,
ହଁ,
ଓ ହଁ, ଆଉ ତାହଲେ ସେ ଆମର ଢେଙାନାଳ ହଁ,
ହୁଁ,
ଆଉ ତାହେଲେ ମାଙ୍କ ପାଖକୁ ଯେତେବେଳେ ମନ ହଉଥିବ ମାଆଙ୍କ ପାଖକୁ ଯାଉଥିବେ ଆଉ,
ହଁ-ହଁ ଏଇ ବିଚାରି ଦିନି, ପୂର୍ବରୁ ଯାଇଥିଲୁ ରବିବାର ଦିନ ଯାଇଥିଲୁ ଆମେ,
ଓହୋ ଆ ମୁଁ ଆର ବର୍ଷ ଯାଇଥିଲି ମୋ ପୁଅର ଚୁଟି ପକେଇଲି ଆଉ ଛେସ୍ ଝିଅର ମାନସିକ ନଥିଲା ହେଲେ ବି ବେକ ତଳୁ-ତଳୁ ଟିକ୍ କେ ଟିକେ ପକେଇଥିଲି ବୋଉ କହେ ଆମ ବୋଉ କଇଲା ହଁ ଯାଉଛି ଯଦି ଛୋଟବେେଳେ ମାନେ ବୋଉ ଆ ଆମର କହିଥିଲା ଯେ ପୁଅ ହେଲେ ହେ ଚୁଟି ପଡିବ ସେ ତ ଝିଅ ହେଲା ହେଟୁ କଲା ହଁ ହୋଉ ଝିଅ ହୋଉ ପଛେ ତା ଚୁଟି ଟିକେ ପକେଇଦବୁ ତଳୁ ତଳୁ।
ହଁ ଆଜିକାଲି ତ ଝିଅ କଣ ପୁଅ କଣ ସବୁ ସମାନେ ଆ
ହଁ ହଁ କିଛି ନାଇଁ ଝିଅ ପୁଅରେ କଣ ଅଛି, କିଛି ନାଇଁ।
ହଁ।
ଆଉ ଇଆଡ଼େ-ଏ କେବେ ଆସିଚନ୍ତି ଢେଙ୍କାଳ ସାଇଡ଼ ଲକ୍ଷ୍ମୀ ପୂଜା ଦେଖି?
ନାଁ ଢେଙ୍କାନାଳ କଁ ସିଆଡେ ଏତେ କାରବାର ନାଇଁ ନା ଆମେ ଆଉ ଯାଇନୁ ଆଉ।
ପୁଅ ମାନେ ଇଆଡେ ହେମ୍ତି କେହି ରିସ୍ତେଦାର ନାହାନ୍ତି।
ହୁଁ।
ହଁ ହେମ୍ତି କଣ ଏଇଆ ଖାଲି କଣ କିଏ ଆସେ ଏତେ ବାଟ କି ଆଉ?
ହଁ-ଅ।
ଆମର ଢେଙ୍କିଆଳରେ ଲକ୍ଷ୍ମୀପୂଜା।
ହଁ-ଅ। ଆ ରୋଷେଇ-ଇ ଆରମ୍ଭ କେତଳୁ କରିବେ?
ଏ ରୋଷେଇ ସାଢ଼େ ନଅଟା। ମୋ ଖାଲି ଯାହା ତରକାରୀ ହୁଏ ସନ୍ଧ୍ୟାବେଳେ ବନେଇ ଦେଇଥାଏ। ସନ୍ତୁଳା ହୋଉ, ତର୍କାରୀ ହୋଉ, ଡାଲ୍ମା ହୋଉ ଆଇଁଷ ଯୋଉଦିନ କ ଥିବ ଚିକେନ୍ କରିବାର ଥିବ ଜଲ୍ଦି ମୋର ଚିକେନ୍ଟାକୁ କରିକିନା ଥୋଇ ଦେଇଥାଏ। ଖାଲି ରୁଟି ବନା ହୁଏ, ସାଢେ ନଅଟା ହେଲେ ରୁଟି ବନାହବ, ଆଉ ମୋର ପୁଅ ଝିଅ ତାଙ୍କ ପାଇଁ ଆଗୁଆ ଦିଟା ଏଇ ନଅଟା ଦଶ ପନ୍ଦର ବଳସିକି ରୁଟି ଯୋଡେ ବନେଇ ଦିଏ-ଏ। ପୁଆ ଖାଇବ ଗୋଟେ କି ଦେଢଟା ଝିଅ ଖାଇବ ଦିଟା। ବନେଇ ଦେଇକା ତାଙ୍କୁ ଦେଇଦିଏ, ତାପରେ ହେଟୁ ବଡ ଲୋକଙ୍କ ପାଇଁ କରେ ଆଉ।
ହଁ ଆଗେ ଛୋଟ ଛୁଆ ଆଉ।
ହଁ ତମର ସିଆଡେ ଏବେ ଯେ ମା ତାରିଣୀ ମାଆଙ୍କରେ ଏ ଯୋଉ ହେପଟେ କେନ୍ଦୁ ହେରିକା ବେଶୀ ମିଳେ ନା?
ଆଜ୍ଞା।
କଲି ତମର ହେକଡେ ବେଶୀ-ଇ କେନ୍ଦୁ-ଉ ଏଇ ସବୁ ମିଳେ ନା?
ହଁ ହଁ କେନ୍ଦୁ ଫେନ୍ଦୁ ସବୁ ଏପଟରେ ସବୁ ମିଳେ।
ହଁ ଇଆଡେ ସବୁ ଆସି ସେ ନା କେଉଁଝରରେ କହନ୍ତି କେନ୍ଦୁ ମୁଁ ଦେଖିଚି ହାଡେ ବୋହୁତ କେନ୍ଦୁ ଗଛ, କେତେ କେନ୍ଦୁ ଗଛ।
ହଁ। କେନ୍ଦୁ ଗଛ-ଅ ଜାମୁକୋଳି ଗଛ ଖଜୁର ଅଜ ସବୁ ତ ଇଆଡେ ଆଉ ବେଶୀ।
ଏ ହଁ।
ହଁ ଏଇନା କେଉଁଝର ଲାଇନ୍ ଟାରେ ବେଶୀ-ଇ ଏଁ ଛତୁ ଏଇନା ବଲ ମିଳିବ।
ଓହୋ ଏବେ ଛତୁ ବେଶି ଏ ବର୍ଷା ସିଜନ ଛତୁ ନାଁ କି, କଣ ଏଇ ବାଲି ଛତୁ ନା ନାଡ ଛତୁ?
ନାଡି ଛତୁ, ବାଲି ଛତୁ-ଉ, ରୁଟିକି ଛତୁ ସବୁ ଛ
ଓ ରୁଟକ ଛତୁ ମାନେ ସେ ଯୋଉ ଗୋଲ ଗୋଲ?
ହଁ ଗୋଲ ଗୋଲର-ଅ ମାନେ ସେଟା ଶାଳୁଆ ପତରରୁୁ ସେ ଛତୁ ହୁଏ‌।
ଓ ସେଇଟା ଶାଳୁଆ ପତ୍ରରୁ ଯୋଉ ଶାଳୁଆ ପତ୍ର ପଡିଥାଏ ସେଇଥିରୁ ନାଇଁ କି?
ହୁଁ ହୁଁ।
ଓ ସେଇଟା ରୋତ୍ ରୋଟକ।
ହଁ
ଉଁ ହୁଁ କେତେ ପ୍ରକାର ଛତୁ ରୋଟକ ମୁଁ ଏଇଠି ଶୁ
ଆହୁରି କେତେ ପ୍ରକାର ଛତୁ ଅଛି ଏରା ମନର ପଡୁନି ଛତୁ ନାଁ ରା ଆଉ।
ଆଉ ଗୋଟେ ହୁଏ କି ବାଉଁଶ କୋଶଳୀ ହୁଏ କି?
ହଁ ସେଠି ବିି ଗୋଟେ ସେ ବାଉଁଶ ବୁଦା ସେପଟରେ ସେଟା ଯୋଉ ହୁଁ ସେଇ ଯୋଉ ନାଡି ଛତୁ ହୁଏ ଆଉ ଗୋଟେ କଣ ଛତୁ ସେଟା ଗୋଟେ ହୁଏ। ଆଉ ବାଲି ଛତୁ ହୁଙ୍କା ଛତୁ।
ହଁ ହଁ ବାଲି ଛତୁ ବାଲି ଛତୁ ବୋହୁତ ଟେଷ୍ଟେ ଏତିକି ଚୁଇଁ ଚୁଇଁ ସତ କିନ୍ତୁ ବହୁତ ତାର ବାସନା ଭଲ ଟେଷ୍ଟ।
ହଁ ହଁ ଆଉ ଅଳ୍ପ ଟିକେ ଯୋଉ ତରକାରୀରେ ପଡଥିବ ସେ ତରକାରୀ ପୁରା ଵା
ହଁ ହଁ ବାଲି ଛତୁର ବୋହୁତ ବାସ୍ନା ଏବେ ଆଉ ଆମେ ହେତୋବେଳେ ଆମେ ଆମ ବାଡିରେ ଯାହା ହୁଏ ବାଲି ଛତୁ ବର୍ଷା ଦିନେ ଯୋଉ ହେଇଥାଏ ଆମେ ବି ବାଲିଛତୁ ତୋଳୁ ଆଜି କୋଉ ଆଉ କୋଉ ବାଲିଛତୁ ନା କଣ ଆଉ ବାରିରେ ଏ ବର୍ଷ ସବୁ ଆର ବର୍ଷ ଯାଇଥିଲି ବାପା ଘରକୁ। ଥିଲି ଆମ ବାଡିରେ ମେଞ୍ଚେ ବାଲି ଛତୁ ଥିଲା ଆମ ହଳଦୀ ଆମର ତ ହଳଦୀ ଲଗା ହୁଏ ତ। ସେଇ ହଳଦୀରେ ଯୋଉ ପତ୍ର ପଡିଥାଏ ତା ଭିତରେ ଭିତରେ କେତେ ହେଇଥିଲା।
ହଁ।
ଆଉ କେତେବେଳେ ସେ ଶୋଉଛନ୍ତି?
ହେ ମୋ ଝିଅ ଶୋଇ ସାରିଲାଣି ଆମେ ଶୋଇଲା ଓଳକୁ ମୁଁ ଟିକେ ମୋବାଇଲ୍ ସିରିଏଲ୍ ଫିରିଏଲ୍ ଦେଖେ। ଟିକେ ଶୋଇଲାା ବେଳକୁ ମୋବାଇଲ୍ ରେ। ଆଉ ମତେ ସେ ସାଢେ ଦଶଟା ଏଗାରଟା ହେଇଯାଏ ଆଉ।
ହଁ ହଁ।
ହୁଁ କାମ ଫାମ ସରିଲା ମୋର ସିରିଏଲ୍ ଟିକେ ଦେଖିବି ଦେଖିଦେଇକି ଶୋଇପଡିମି। ଏ ମୋ ପୁଅ ଜମା ସୋଇବନି ମୁଁ ନ ସୋଇନେ ତା ପା ସେ ସେ ସେ ହଣ ଭୁଲ ହୁଁ
ଆଉ ଘରେ ଆଉ କିଏ ସବୁ ଅଛନ୍ତି ଶାଶୁ ଶଶୁର?
ହଁ ଶାଶୁ ଶଶୁର ଅଛନ୍ତି ସେ ଗାଁରେ ରୁହନ୍ତି ଆମେ ଟିକେ ବାହାରେ ରହୁଛୁ ଆଉ।
ଓହୋ।
ଏଇ ଛୁଆ ପିଲା ପାଠ ପଢିବା ପାଇଁ ତ ବାହାରେ ରହୁଛୁ ଆଉ।
ଓ ହୋ ଭାଇନା କଣ କରନ୍ତି?
ଆମର ଗାଡି ଆମର ଗାଡି ଅଛି ଡ୍ରାଇଭର୍ ଚଲୁ ଅନ୍ତି ଆଉ ସିଏ ତାର ବୁଝାବୁଝି ଆଉ।
ଓହୋ ଆମର ବି ସେଇ ଗାଡି ବିଜନେସ୍।
ଅ ହୋଁ।
ଆମର ସେ ପଥର ଖଣି ଗାଡି ଆମର ବି ସେଇ ବିଜନେସ୍।
ତମର ସେପଟେ କା ଢେଙ୍କାନାଳ କାଳିଆ ପାଣି ପଟ ଚାଲିଥିବ ଆଉ।
ହୁଁ ହୁଁ ହୁଁ।
ହୁଁ କାଳିଆ ପାଣି ଇମ୍ଫା ମାଇନସ୍ ରେ ଆଉ।
ନାହିଁ ଆମର ପଥର ଖଣି ଯୋଉଥିରେ ଯାଉଛି ଗେଟି ଚିପ୍ସ ପଲ୍ ଏଇଗୁଡା ସବୁ।
ହଁ ହଁ।
ଚିପ୍ସ ହୋଉଛି ଘର ଛାତ ପଡୁଛି ଏଇରା ସବୁ।
ଅହୋ।
ଆଉ ତମର ହେଠି ମାର୍କେଟ୍ ତମେ ଯୋଉ ଅଛ କଣ କହିଲ?
ଆଜ୍ଞା।
କହିଲେ କଣ କହିଲେ?
କଣ କହିଲ ଏବ୍ ଶୁଭିଲାନି।
କହିଲି ସେଠି ମାର୍କେଟ ତମର ବଡ ମାର୍କେଟ କୋଉଟା?
ଆମର ବଡ ମାର୍କେଟେ ଏ ଘଷି ପୁରା ଏମିତି ଅଛି ମା ବା ଆଉ ଏପଟେ ଯାଜପୁର ମାର୍କେଟିଂ ଯାଉ
ଓହୋ ଘସି ପୁରା ନା କି?
ଆନନ୍ଦପୁର।
ଦେ
ହ୍ୟାଲୋ ହଁ।
ଓହୋ ତମର ଘଷିପୁରା ହେକା ମାର୍କେଟ ନାଇଁ କି?
ହଁ ହଁ।
ଏଇଟା ଆମର ବି ସିଆଡେ ହେମିତି ଆମର ଜଣେ ଆମ ପିସି ଝିଅ ସେ ବାହାଘର ହେଇଥିଲା ଯେ ପିଇସି ଝିଅରଝିଅ।
ଆମେ ମୁଁ ଖାସି ଆପଣ ବାହାଘର ହେଲେ ଏବେ ଯେ ଏତେ ବାଟ ଆମକୁ ବହୁତ ବାଟ ନା
ହୁଁ।
ଆଉ କଣ ଯାଇନାହାନ୍ତି ଫୋନରେ ପଠେଇଦେଲେ ଏଇପାଇ ଫୋନ ପେ କରିଦେଲେ ଆଉ ଯାଇନାହାନ୍ତି।
ଓ ହୁଁ।
ବୋରପଦା ଗୋଟେ ଅଛି ସିଆଡେ
ହଁ ବରପଦା ଅଛି।
ହଁ ସେଇ ବରପଦାରେ ସି ଆସି ରହୁଛି ବରପଦା କାନପୁରା କାନପୁରା ଗୋଟେ ଅଛି ଗାଁ ଟେ ଜାଣିଛନ୍ତି?
ଶଳପଡା ସେ ପଟ ଲାଇନି ଆଉ
କାନପୁରା ଗୋଟେ ଜାଣିଛନ୍ତି କାନପୁରା ଗୋଟେ ଗାଆଁଟେ କାନପୁରା ନା କାନପୁରା କାନପୁରା ସିଏ ମାମୁଜା ହଉ ହଉ ରହୁଛି।
ହଁ ହଁ।